କଣ କରୁଛନ୍ତି?
ଏଇ ବସିଚି ମାନେ କଥା ହଉଥିଲି ସାଙ୍ଗ ସହିତ ଟିକେ ଆଉ।
ହୁଁ ଆଉ ପଢାପଢି?
ହଁ ପଢାପଢି ଚାଲିଛି ଭଲରେ ଆଉ।
ହଁ ସନ୍ଧ୍ୟାବେଳେ କଣ କରୁଥିଲ?
ସନ୍ଧ୍ୟା ବେଳେ ଆଜି ଅସ ଲେଟ ରେ ତ ଉଠିଲି ତାପରେ ଖାଇଲି ତାପରେ ପୁଣି ଟିକେ କଥା ହେଲି ସାଙ୍ଗ ସହିତ ତାପରେ ଗଲି ଇ କୁ କମ୍ପ୍ୟୁଟର କ୍ଲାସ।
ଓ ହଁ କମ୍ପ୍ୟୁଟର କ୍ଲାସ କେତେ କେତେଟାରେ ହଉଜି?
ସାଢ଼େ ସାତଟାରେ ସାଢ଼େ ଆଠଟାରେ
ଘଣ୍ଟ କୋଉଠି ଘର ପାଖରେ ନା ଟିକିଏ ହେଲେ ଦୂର
ଘର ଟିକେ ହୁଁ ସେଇ ଛଅଶ ମିଟର ହବ ହଉ ଛଅଶ ସାତଶ ମିଟର ହବ।
ଯା ହେଲେ ଦଶ ମିନିଟ ଲାଗୁଥିବ ଯିବାଆସିବା ଦଶ କୋଡିଏ ମିନିଟ ଆଉ।
ହଁ ଲାଗୁଛି।
ତାପରେ ଆସିକି ପଢାପଢି କରୁଥିଲ?
ହଁ ଆସିକି ଆଉ ପଢାପଢି କରୁଥିଲି ଆଉ ଟିକେ ଆମର ଆଉ କାଲି ଗୋଟେ ହୁଁ ଫୁଣି ପାଠ ଦିଆ ହେଇଛି ତ
ଓହୋ।
ଆଜ୍ଞା, ଆଉ ଆପଣ କଣ କରୁଛନ୍ତି?
ମୁଁ ତ ଏବେ ମୋ ଦୋକାନ ବନ୍ଦ କରିକି ଆସିଲି ଆଉ।
ଆଛା, ଆଛା।
ଦୋକାନ ବନ୍ଦ କରିକି ଆସିକି ବର୍ତ୍ତମାନ ମାନେ ଗୋଡ ଧୋଇକିରି ବସିଚି ଆଉ, ଯାଉଛି କଣ ରୋଷେଇ କରିବି ଆଉ।
ଓହୋ ରୋଷେଇ କରିବେ ଏଇନା?
ହୁଁ ରୁଟି, ଡାଲମା କରିଦେଇଛି, ରୁଟି କରିବି ଆଉ। ଆଉ ଛେନା ନେଇକି ଆସଚିଭାରି ଆଉ ଖିଆହବ ଆଉ।
ଓ ଭଲ ଆଉ ଆଜି ଆପଣ ବଢିଆ ଖାଇବା ଆଉ।
ହୁଁ। ଆଉ ପଢା ପଢି ଭଲ ସେ କରୁଛ ନା ନାଇଁ?
ହଁ, ହଁ ଭଲସେ ପଢୁଛି।
ହେଲା ସବୁ ଆରମ୍ଭ ଟା ହିଁ ସବୁଠୁ ମାନେ ପଢିବା ପାଇଁ ଭଲ ସ୍କୋପ ମିଳିଥାଏ, ତାପରେ ଲାଷ୍ଟ ବେଳୁକୁ ମାନେ ଶେଷ ବେଳୁକୁ ପଢିବାକୁ ଚେଷ୍ଟା କଲା ବୁଳୁକୁ ମାନେ ଇଏ ହୁଏନି। ତମେ କଣ କରୁଛ, ପି ଜି ଆଉ ଇଏ ଅ ଗ୍ରାଜୁଏସନ ମିଶିକି?
ହଁ ପିଜି ଗ୍ରାଜୁଏସନ ମିଶିକି।
ତାମାନେ ଫାଇଭ ଇୟରର୍ସ ପାଞ୍ଚ ବର୍ଷ।
ତମେ ଚାହିଁଲେ ର କରିପାରିବ ପି ଜି ଟା ନହଲେ ନକଲେ ବି ଚଳିବ।
ତା ମାନେ ତିନି ବର୍ଷ ଅ କମ୍ପ୍ଲିଟ ତା ତିନି ବର୍ଷ ପରେ ତମେ ଚାହିଁଲେ କରିବ ନହେଲେ
ନାଇଁ ଆମର ଚାରି ବର୍ଷ
ହଁ। ଅହୋ।
ଆମର ଗ୍ରାଜୁଏସନ ହିଁ ଚାରି ବର୍ଷ।
ତିନି ବର୍ଷ ଥିଲା କଣ ଚାରି ବର୍ଷ ହେଇଯାଇଛି?
ଆଜ୍ଞା।
ହଁ। ଆଉ ପଢାପଢି ଗୁଡା ଏବେ ଜଉ କ୍ଲାସ ଆରମ୍ଭ ହେଇଛି କହୁଛ। ମାନେ କେମିତି ଲାଗୁଛିିବ ଏଇ ମାନେ ଏଇ କ୍ଲାସ ଟା? ସେକେଣ୍ଡ ଇୟର ଟା।
ହଁ ଭଲ ଲାଗୁଚି ଆମର ଏବେ ଯାଏଁ ଗୋଟେ ବିଷୟରେ ତ ଶିକ୍ଷକ ଆସିନାହାନ୍ତି ସେ ବିଷୟ ଟା ପଢା ହଉନି। ଆଉ ଏବେ ନୂଆ ଶିକ୍ଷକ ବୋଧେ ଆସିବେ, ପଢା ହବ ସେ ଗୋଟେ ବିଷୟ ଟା ପଢା ହଉନି ଜମାରୁ।
ଓ ହଁ। ହଉ ଭଲ।
ଆଜ୍ଞା ଆଜ୍ଞା।
ଆଉ ଆଉ ଖାଇସାରିଲଣି?
ହଁ, ହଁ, ଖାଇସାରିଲିଣି।
ଫୋନ୍ ଟାକୁ କୋଉଠି ରଖିଛ ନା ପାଖରେ ତି?
ହଁ, ହଁ, ପାଖରେ ରଖିଛି।
ଅ ହଁ। ତମର କଣ ୱାଇଫାଇ ଲାଗିଛି?
ଆଜ୍ଞା, ଆମର ୱାଇଫାଇ ଲାଗିଛି।
ଅ ହଁ।
ଆଜ୍ଞା, ଆମର ଆମର ସବୁ ଘରେ ପୁରା ସବୁ ସୁବିଧା ରଖ ରଖା ହେଇଛି ଆମ ପାଇଁ ବହୁତ ଭଲ ଭାବରେ‌।
ଯାହା ହଉ ତମ ବାପା ମା ଏତିକି ବୁଝୁଛନ୍ତି, ଆଜିକାଲି ତ କେତେ ବାପା ମା ଖାଲି କହୁଛନ୍ତି ପିଲାଙ୍କୁ ସେମିତି ପଢ଼।
ଆଜ୍ଞା, ଆମ ବାପା ମାମା ଆମ ମାନଙ୍କର ଟିକେ ଅଧିକା ଧ୍ୟାନ ରଖୁଛନ୍ତି ଭଲ ବା
ଭଲ ଯାହା ହଉ ତମେ ବି ଭଲ ନା କରିବ। ଭବିଷ୍ୟତରେ ବାପା ମା ଯେମତି ହେବେ ପିଲାମାନେ ବି ସେମତି ହେବେ ନା।
ଆଜ୍ଞା ଆଜ୍ଞା। ତାଙ୍କରି ଅ ପଥରେ ତ ଆମେ ଚାଲି ଚାଲୁଛୁ ଆଉ।
ହୁଁ। ଯାହା ଚାଲ ମାନେ ମଣିଷକୁ ଉଁ ସାହାଯ୍ୟ କର। ଆଉ ଯିଏଠି ବିପଦରେ ପଡିଥିବ ସାହାଯ୍ୟ କରିବ। ଆଉ ସମସ୍ତଙ୍କୁ କଥାବାର୍ତ୍ତା ଭଲ କରିବ। ବିହେଭିଅର ପାଇଁ ମାନେ ବ୍ୟବହାର ପାଇଁ ସମ ସ୍ତଙ୍କ ଠୁ ମାନେ ସମସ୍ତେ ଯେମିତି କହିବେ ଭଲ ବ୍ୟବହାର କରୁଛି ଝିଅ ଟା। ବୁଝିନେ ତ।
ଆଜ୍ଞା ଆଜ୍ଞା। ହଁ କରୁଛି, ମୁଁ କଲେଜ ଯିବା ପୂର୍ବରୁ ଟିକେ ଅଧିକା କରୁଥିଲି କଲେଜ ଗଲା ପରେ ଟିକେ। ଟିକେ ମତେ ସମୟ କମ ନା।
ହୁଁ, ହୁଁ, ତଥାପି ମିଶିକି ରି ମାମାଙ୍କୁ ସାହାଯ୍ୟ କରୁଥିବ ଆଉ।
ଆଜ୍ଞା, ଆଜ୍ଞା, କରୁଛି।
ସମସ୍ତେ ମାମା ମାନଙ୍କୁ ସାହାଯ୍ୟ କଲେ ନିଜେ ବି। ମାନେ କାମଟା ବି ନିଜର ବି ଉଁ ଅଭ୍ୟାସ ହେଇଗଲା ନା। ଏ ତେଣୁକରି ମାମା ବି କରୁଥିବେ ତମେ ବି କରୁଥିବ ସୁବିଧା ହେଇଯିବ ଆଉ। ମାନେ କାମଟା ଶୀଘ୍ର ହବ ଆଉ, ଯୋଉଟା ଦି ଘଣ୍ଟା ଲାଗିବ ସେଇଟା ଘଣ୍ଟେରେ ଛିଡିଯିବ ଆଉ। ହଁ। ପଢାପଢି ସହିତ କାମ କରିବା ଆଉ ରାତିରେ ଶୀଘ୍ର ଶୋଇବା। ସକାଳୁ ଶୀଘ୍ର ଉଠିବା। ଏଇଟା ଗୋଟେ ଭଲ ମାନେ ଲକ୍ଷଣ। ଝିଅ ହଉ ପୁଅ ହଉ। ହୁଁ।
ହଁ ପରା, ଭଲ ସବୁ ଭଲ କାମ ଗୁଡା ଶିଖୁଛି ଆଉ ଭଲ କାମ କରି।
ଉଁ, ହୁଁ, ନାଇଁ ଶିଖ ଯୋଉଟା ନ ଶିଖିଛ ତମ ମାଆଙ୍କୁ ପଚାରି ପାରିବ। ପଚାରିବାରେ କିଛି ଅସୁବିଧା ନାହିଁ। ନ ଜାଣିଚ ପଚାରିବ ମାଆଙ୍କ ଠୁ ତ ସବୁ ଶିଖିବ ନା। ଆଉ ବାହାରେ କାହାକୁ ପଚାରିବ କି ତେଣୁ ମାଆଙ୍କଠୁ ଶିଖିଥିଲେ ଲୋକ। ଲୋକ କହିବେ ନାଇଁ ତାଙ୍କ ମା ଙ୍କଠୁ ସବୁ ମାନେ ଶିଖିଛନ୍ତି ସିଏ। ଆଉ ରୋଷେଇ ବାସ କଁ ଜାଣିଛ।
ରୋଷେଇ ବାସ ସବୁ ଜାଣିଛି।
ଜାଣିଛ ମାନେ ଭେଜ ନା ମାନେ ସା ସାଧା ନା ଆମିଷ ସବୁ।
ସାଧା କରିଦଉଛି ସବୁ ଆମିଷରେ ମୁଁ ଟିକେ ମାଛ ଖାଏନି ଆଉ ଟିକେ ମ ଟନ ବି ଖାଏନି ତ ସେଇ ଦିଟା କରେନି ତାକୁ ଛାଡିକି। ଚିକେନ ବନେଇ ଆସେ ଅଣ୍ଡା ତରକାରୀ କରିଆସେ ଆଉ ସବୁ କରିଆସେ।
ଯା ହଉ ଭଲ ପାଠ ପଢିବା ସହିତ ଏତକ ଶିକ୍ଷା ପାଇଛ ବହୁତ ଭଲ।
ହ
ଆଜିକାଲି ପିଲାମାନେ ପାଠ ପଢ଼ିଲେ ଆଉ କିଛି କରୁନାହାନ୍ତି।
ହଁ ପରା ମତେ ବାକି ରୋଷେଇ ଆସିଛି ସିଲେଇ ଶିଖି ମତେ ସିଲେଇ ଆସିଛି ମେସି ନ ରେ ସିଲେଇ କରିପାରୁଛି।
ଆରେ ବାଃ ବଢ଼ିଆ ତ।
ଆଉ ସିଲେଇ ଟା ଜାଣିଛନ୍ତି ମୁଁ କେମିତି ଶିଖିଥିଲି ୟୁଟ୍ୟୁବ ରୁ।
କେମି ୟୁଟ୍ୟୁବ ରୁ।
ଆଜ୍ଞା।
ଅହୋ ଯା ହଉ ଆଜିକାଲି ପିଲା ତ ଏତିକି କରୁନାହାନ୍ତି। ତମେ କରୁଚ?
ଆଜ୍ଞା ମୁଁ ଏତିକି ଶିଖି ଯାଇଥିଲି ଏଇ ଯୋଉ ଆମର କରୋନା ଚାଲି ବେଳେ ଲକ୍ ଡାଉନ୍ ନଥିଲା କି?
ହଁ।
ସେଇ ସମୟରେ ମୁଁ ଏମିତି ଖାଇବା ବନେଇବା ଆରମ୍ଭ କଲି। ପ୍ରଥମେ କେକେ ତାପରେ ପିଜଜା ଏମିତି ସବୁ ବନେଇଲି। ତାପରେ ସିଲି ଆଜ୍ଞା ତାପରେ ସେ ସିଲେଇ ଶିଖୀଲି ଆଉ ସେତେବେଳେ କାମ ନଥିଲା ନା।
ହଁ ହଁ।
ସ୍କୁଲ୍ ନଥିଲା ହଁ। ସ୍କୁଲ ନଥିଲା କିଛି ନଥିଲା। ଆଜ୍ଞା ତ ବୋହୁତୁ ଘରେ କଁ ବସିକି କଁ କରିବି ଆଉ ସେତେବେଳେ ଆମର ଗୋଟିଏ ଫୋନ୍ ଥିଲା କଁ କରିବି? ଭାଇର ମୋର ଗୋଟେ ହି ଫୋନ୍ ଦେଖୁ।
ଓ ହୋ।
ସେଥିପାଇଁ ଆଉ ଏତେ ଫୋନ ବି ଦେଖେନି ଫୋନ କମ ଦେଖେ ଯେତିକି ଦେଖେ ଏଇ ସବୁ ଜିନ୍ ଦେଖିକି ବନେଇଦିଏ ଆଉ।
ଓ ହୋଁ ତାମାନେ ତମୁକୁ ମୁଁ ସବୁ ଆସିଚି।
ଆଜ୍ଞା। ସବୁ ଆସିଚି।
ଲୁଗାପଟା ସଫା ବି କରିଆସେ।
ହଁ ଲୁଗାପଟା ସଫା ଆଗରୁ କରୁଥିଲି ହାତରେ ଏବେ ତ ସବୁ ହେଇଗଲାଣି ଘରେ ୱାସିଂ ମସିନ୍। ସମସ୍ତଙ୍କ ଘରେ। ତ ସେଇଥିରେ ଆସୁଛି ଆଉ ସେଇଥିରୁ ବି ଶିଖିଛି।
ଭଲ ଭଲ ଯେତେ ନିଜେ କାମ୍ ଆଜି
ହଁ ଆଜି କପଡଟା ତ ସବୁ କିଣିଦୋବୁ।
ହୋଉ ମୋ ମାମାଙ୍କୁ ମମି ଙ୍କି ସାହାଯ୍ୟ କରିବ ଟିକେ ଭଲ ଆଉ।
ଆଜ୍ଞା ସିଏ ଧୋଇ ଦେଇଥିଲେ ସିଏ ଧୋଇ ଦେଇଥିଲେ ସଫା କରିକି ଧୋଇ ଦେଇେଇଥିଲେ ତାପରେ ମତେ କହିଥିଲେ କି ତାକୁ ଶୁଖେଇଦବାକୁ। ତ ସେଇଟା ମୁଁ ଖାଲି ସୁଖେଇ ଦେଇଥିଲି ଆଉ।
ହଁ ହଁ ହୋଉ ମମି ଙ୍କି ସାହାଯ୍ୟ କରୁଛ ଭଲ ନା, ନିଜେ ପା ପାଠ ପଢିବା ସହିତ ମମି କି ସାହାଯ୍ୟ କରିବା ଆଉ ଏମିତି କି ମାର୍କେଟ ଫାର୍କେଟ ଯାଇପାର କିଛି ଜାଣିପାର
ହଁ ହଁ ସବୁ।
ତାମାନେ ତ ତମେ ସବୁ ଜାଣିଛ।
ହଁ ମାର୍କେଟେ ମୁଁ ମାମାଙ୍କ ସହିତ ଯାଏ ବେଳେ ବେଳେ କିଣିବାକୁ। ନହେଲେ ମାମା ମତେ କୁହନ୍ତି ଏକା ଯାଇକି ମାନେ ମାର୍କେଟ୍ ତ ଏକା ମତେ ପଠାନ୍ତିନି ସିଏ ଏକ ନମ୍ବର ହାଟ ବଡ ଦୂରରେ ଟିକେ ପଠାନ୍ତିନି ଏଇ ପା ତା ପାଖାି ମାର୍କେଟିଂ କୁହନ୍ତି ଏଇଟା କିଣିଦେ ସେଇଟା ସବୁ କିଣଦେ ସେଇଗଟା ସବୁଁ କିଣି ଦିଏ।
ଉ ହୁଁ ଭଲ ଆଉ। ଯା ହୋଉ କରିପାରୁଛ ଆଜିକାଲି ପିଲାମାନେ କରୁନାହାନ୍ତି ଘରୁକୁ ପଠେଇଲେ ବି ଜିନ୍ଷ ଆଣିବାକୁ ଯାଉନାହାନ୍ତି।
ହଁ।
ତମେ କରିପାରୁଛ ବୋହୁତୁ ଭଲ ଆଉ ତା ସହିତ ପା ଠ ପଢ ଭଲ ମାନେ ଯେମିତି ଜସ୍ଵଶି ହୁଅ ଆଉ।
ଆଜ୍ଞା ଆଜ୍ଞା।।
ହୁଁ। ପଢା ସହିତ ମାନେ କର୍ମଟା ନିଜର କଲେ ବି ଭଲ। ତମେ ଖାଇଲେ ବାସନ ନିଜର ଉଠାଅ?
ହଁ ହଁ ସେଗୁଡା ସବୁ ଆମେ ନିଜେ ଉଠାଉ।
ଯା ହୋଉ ତମ ମାମା ବୋହୁତୁ ଭଲ ଶିକ୍ଷା ଦେଇଛନ୍ତି।
ଆ ମୋ ଭାଇ ବି ସେ ପୁଅ ଟା ହେଇକି ବି ସିଏ ବି ସେୟା ସିଏ ବି ନିଜେ ଖାଇଲେ ବାସନ ଉଠାଏ।
ଆରେ ବା ଏତ ଭଲ କଥା।
ଆମ ଘରେ କୁ ହଁ ଆଉ ପୁଅ ମାନେ ତ ଜମା କରୁନାହାନ୍ତି କିନ୍ତୁ ଆମ ଘରେ ପୁଅ ଝିଅ ସବୁ କାମ ଶିଖିଚନ୍ତି ଯେତିକି ନିଜ କାମ ସେତିକି ଜଣାଅଛି।
ଯାହା ହଉ ଯିଏ ନିଜେ କାମ କରିକି ପାଠ ପଢୁଚି
ସବୁଠୁ ଭଲ ଆଜିକାଲି ଯୁ ଯୁଗରେ ମାନେ ନିଜ କାମ ଟା ହିଁ କରିବା ଦରକାର।
ଆଜ୍ଞା ଆଜ୍ଞା ଠିକ କହିଲେ ଆପଣ।
ଓ ହୋ ମୁଁ ରଖୁଚି ମୋର ଟିକେ କାମ ଅଛି ତ ରୋଷେଇ କରିବି।
ଆଜ୍ଞା ଆଜ୍ଞା ରଖନ୍ତୁ।
ରୁହନ୍ତୁ।